ହାଲୋ।
ହାଲୋ।
ହଁ ଭାଇ ନମସ୍କାର। ଭଲ ଅଛନ୍ତି ଭାଇ?
ହଁ ବଡ଼ ଭାଇ ନମସ
ଆଜ୍ଞା ଆଜ୍ଞା ବହୁତ ଭଲ ଅଛ। ଆପଣ କେମିତି ଅଛନ୍ତି?
ବହୁତ ବଢିଆ ଖୁସି ଲ ଲାଗୁଛି ବର୍ଷା ବି ତ ବହୁତ
ଆଜ୍ଞା ଆଜ୍ଞା ଆମର ତ ଏପଟେ ବର୍ଷା ହେଉଥିଲା କିନ୍ତୁ ବର୍ଷା ଏବେ କମି ଯାଇଛି ଟିକେ ଆଉ ପାଗ ଟିକେ ଶୁଖିଲା ଅଛି ତ। ଆମେ ଛାତ ଉପରେ ରହିକିରି ଆନନ୍ଦ ନଉଥିଲୁ ଟିକେ ପାଗର ବହୁତ ଖୁସି ଲାଗୁଛି ମଧ୍ୟ ପାଗ ଟିକେ ବହୁ ଦୁଖୀ ମନୋରମ ଛି ଏବଂ ଦୃଶ୍ୟ ମଧ୍ୟ ବହୁତ ଭଲ ଦେଖାଯାଉଛି। ଆଜ୍ଞା।
ଆଜ୍ଞା ବଡ ଭାଇ ବହୁତ ଭଲ
ଆଜ୍ଞା ଆଜ୍ଞା ଆପଣଙ୍କର ପାଗ ସେପଟେ କିପରି ଅଛି?
ସେମିତିକା ଭାଇ ଭାଇ ଏବେତ ଥଣ୍ଡଉଛି ବର୍ଷା ପଡି ଯାଇଛି କାଳ ଠାରୁ ହିଁ ବର୍ଷା ହେବାକୁ ଲାଗିଥିଲା। ବହୁତ କଷ୍ଟ ହଉଥିଲା ବର୍ଷା ହଉଛି ଯାଇ ନାଇଁ ତୁ ଥରେ ଚାଷୀ ମାନଙ୍କ କଥା ଭାବିବାରୁ ବହୁତ ଖୁସି ଲାଗିଲା ଯେ
ହଁ ଯାହାଉ ବର୍ଷା ଟା ହଉଛି ଆଟଲିଷ୍ଟ ଚାଷୀ ଭାଇ ମାନେ ତ ଆମର ଚାଷ କରିବା ପାଇଁ ଖୁସି ଅଛନ୍ତି। ତ ବହୁଚୀନ ଭଲ ଲାଗିଲା ଭାଇ ସେଟା ପାଇଁ ଆଉ କୁଆଡେ ବାହାରିଲୁ ଆଉ ଥେ ଟିକେ ବର୍ଷା ଛାଡିବାକୁ କାର୍ଯ୍ୟକୁ
ଆଉ କଣ ଖାଇଲେଣି ବଡ ଭାଇ? ହ୍ୟାଲୋ
ବୋଲେ ଆହାର ସମସ୍ୟା ଏବେ ଜଟିଳ ପରିସ୍ଥିତି ଦେଇ ଗଥା କରୁଛି ଆପଣ ଜାଣିଥିବେ।
ହ୍ୟାଲୋ
ହ୍ୟାଲୋ ଆଜ୍ଞା ଶୁଭୁଛି?
ହ୍ୟାଲୋ ହଁ ଶୁଭୁଛି
ହଁ ଭାଇ ଶୁବୁ
ଶୁଭିଲା ଆପଣଙ୍କର ଭଏସ୍ ହଁ ଏବେ ଶୁଭିଲା ଭାଇ ନେଟୱାର୍କ ପ୍ରୋବ୍ଲେ ପ୍ରୋବ୍ଲେମ ହଉଛି କି
ଆପଣ କୋଉଠୁ କଥା ହଉଥିଲେ କି ଭାଇ ନେଟୱାର୍କ ପ୍ରୋବ୍ଲେମ ଆସୁଛି। ହ୍ୟାଲୋ। ହ୍ୟାଲୋ ଖାଇସୁ
ହଉ
ହ୍ୟାଲୋ
ହଏ ଶୁଭୁଛି
ହଁ ଶୁଭିଲା ବଡ ଭାଇ ହଁ ଏବେ ଶୁଭିଲା ଭାଇ। ନ ନେଟୱାର୍କ ନଥିଲା କି ଭାଇ?
ହଁ ଭାଇ ଏପଟେ ଟିକେ ଜାଣିଛନ୍ତି ତ ବର୍ଷା ପାଗ ଆସିଲେ ଟିକେ ନେଟୱାର୍କ ର ଇସ୍ୟୁ। ଇସ୍ୟୁ ତ ରହୁଛି ଜାଣିଛନ୍ତି ଆପଣ ସମସ୍ୟା ସବୁଆଡେ ଦେଖା ଯାଉଛି।
ଆଜ୍ଞା ଆଜ୍ଞା
ଆଜ୍ଞା ଓଡିଶା ଏକ ଆପଣ ତ ଜାଣିଥିବେ ଓଡିଶା ଏକ କୃଷି ପ୍ରଧାନ ଦେଶ ଅଟେ। ଆଜ୍ଞା
ଆଜ୍ଞା ହଁ କୁହନ୍ତୁ
ହଁ କୋହୁଥିଲି ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ତ ଆପଣ ଜାଣିଛନ୍ତି। ଏଠାରେ ପ୍ରାୟ ଅଧିକାଂଶ ଲୋକ ପ୍ରତ୍ୟକ୍ଷ ହଉ କିମ୍ବା ପରୋକ୍ଷ ଭାବରେ ହୋଉ କୃଷି ଉପରେ ନିର୍ଭର କରି ବଞ୍ଚିଛନ୍ତି। ତ ଏଇ ବର୍ଷା ପାଗରେ କହିବାକୁ ଗଲେ କୃଷି ପ୍ରଧାନ ଦେଶ ଗୁଡିକ ବହୁତ ଉପକାରୀ ସାଧନ ହୋଇଥାଏ। ସେଇ ମଧ୍ୟରେ ଆମର ଓଡିଶା ମଧ୍ୟ ଆସୁଛି, ଓଡିଶା ରାଜ୍ୟ ଆସୁଛି। କହିବାକୁ ଗଲେ ପଶ୍ଚିମବଙ୍ଗ ମଧ୍ୟ ଆସୁଛି, ଆନ୍ଧ୍ରପ୍ରଦେଶ ମଧ୍ୟ ଆସୁଛି। ଏ ସବୁ ରାଜ୍ୟ ଗୁଡ଼ିକରେ କହିବାକୁ ଗଲେ ସେମାନେ ପ୍ରାୟତଃ ଲୋକମାନେ କୃଷି କୃଷକ ଉପରେ ଡିପେଣ୍ଡ ହେଇ ବସୁଛନ୍ତି। କୃଷି କାର୍ଯ୍ୟ ଉପରେ ଡିପେଣ୍ଡ ନିର୍ଭର କରିକି ବଞ୍ଚିଥାନ୍ତି।
ଠିକ କହିଲେ ବଡ ଭାଇ।
ଆଜ୍ଞା ଆଜ୍ଞା ଆମର ତ ଜାଣିଛନ୍ତି ରାଜ୍ୟର ଅର୍ଥନୀତି ଆମର ରାଜ୍ୟର ଅର୍ଥ ଅର୍ଥନୀତି ଏବଂ ଜୀବନ ଯାପନର ସାମାଜିକ ବିକାଶ ପାଇଁ କୃଷି ହଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପାଦାନ ଯାହା ଦ୍ଵାରା କି ଆମେ ସମସ୍ତ କାର୍ଯ୍ୟ କରାଯାଇଥାଏ ଆମେ ତ କୌଣସି ପ୍ରତ୍ୟେକ ଜିନିଷ ଆଉ କଳକାରଖାନା ଆଣି ଖାଇ ନଥାଉ ନା ପ୍ରଥମେ କୃଷି କାର୍ଯ୍ୟ ହେଥାଏ ତାପରେ କଳକାରଖାନା। ଖାନା କ ଯାଇଥାଏ କଳକାରଖାନା ର ପୁଣି ତା ଉତ୍ପାଦ ଆସିକିରି ଆମେ ତାହାକୁ ଖାଦ୍ୟ ରୁ ଖାଇଥାଉ।
ହଁ ଭାଇ। ଜାଣିକି ଖୁସି ଲାଗିଲା ଚାଷୀଙ୍କ ବିଷୟରେ ଏତେ କହୁଛନ୍ତି।
ଆଜ୍ଞା ଆଜ୍ଞା।
କୁହନ୍ତୁ ଭାଇ?
ଆଜ୍ଞା ଯେମିତି ଆମେ କହିବା ପାରିବା ଧାନ ଯେପରି ଧାନ କଣ ଆମେ ପ୍ରତ୍ୟକ ଭାବରେ ଖାଇଦବା ନା କଣ
ହଁ
ପାଣି ଖାଇ ଦଉଛେ ସେଇଟା ନାଇଁ ସେଟା କଳକାରଖାନାକୁ ଯିବ ସେଇଟା ତାରେ ସେଟା ତାର ଚୋପା ଛଡା ହବ ଚୋପା ଛଡା ଲେ ସେଟା ଚାଉଳର ଚାଉଳ ଟା ଆମକୁ ଠିକ ଭାବରେ ଆସେ ପ୍ରତ୍ୟେକ ଭାବରେ ଆସିଲେ ଆମେ ତାକୁ ଭାତ କରିକି ଖାଉଛେ। ଏବଂ ଏଥିରୁ ଏଥିରୁ ଆମେ ସ୍ପଷ୍ଟ ଜାଣିପାରିବା ଯେ କୃଷକଙ୍କର ଯେପରି ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଳକାରଖାନା ଏବଂ ତାର କାର୍ଯ୍ୟ ମଧ୍ୟ ଠିକ ଭାବରେ କରିଦିବା ଆବଶ୍ୟକ ଯେମିତି ମିତି କଳକାରଖାନା କୌଣସି ପ୍ରଦୂଷଣ କରିବ ନାହିଁ ଏବଂ ଯଦି କୌଣସି ପ୍ରକାର ପ୍ରଦୂଷଣ କରୁଛି ତାହାକୁ ରୋକିବାକୁ ସମସ୍ତ ଲୋକ ଚେଷ୍ଟା କରିବା ଆବଶ୍ୟକ ଗ୍ରାମାଞ୍ଚ ଅଳରେ ଯେପରି ଭାବରେ ଏବେ କୃଷି କାର୍ଯ୍ୟ କରାଯାଉଛି ଲୁ ଲୋକମାନେ ପ୍ରାୟତଃ କୃଷକ ଉପରେ ଡିପେଣ୍ଡ କରିକି ବଞ୍ଚି ଥାଉଛନ୍ତି ସହର ହଉ କିମ୍ବା ଗ୍ରାମ ହଉ। ତ କହିବାକୁ ଗଲେ ଆମେ ଯଦି କୃଷକ ମାନଙ୍କୁ ଠିକ ଭାବରେ କାର୍ଯ୍ୟ ଦେବାନି। ତ ଆମର କହିବାକୁ ଗଲେ ଅସୁବିଧା ଆମେ ସମ୍ମୁଖୀନ ହେବା ନା।
ଵା
ସେ ସେଇଭଳି ଭାବରେ କହିବାକୁ ଗଲେ ରାଜ୍ୟରେ କୃଷି କ୍ଷେତ୍ର ଅଧିକ ସମସ୍ୟାର ସମ୍ମୁଖୀନ ହଉଛି ଯାହାକି ଆମେ ଆହାର ହଉ କିମ୍ବା ପୋଷଣ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆମ ରାଜ୍ୟରେ ବିକାଶରେ ବାଧା ସୁୁ
ଆ
ସୁଷ୍ଟି କରୁଛି।
ବା
ଆପଣ ଆପଣ ଗ୍ରାମାଞ୍ଚଳରେ ବସବାସ କରନ୍ତି କିମ୍ବା ସହରାଞ୍ଚଳରେ?
ମୁଁ ତ ଭାଇ ସର ବସବାସ କରେ କିନ୍ତୁ ଗ୍ରାମାଞ୍ଚଳକୁ ବି ଯାଏ ବସବାସ ହିଁ ଖାଲି ପଢା ପଢି ମୋର ଚାଲିଛି ତ। ପାଠ୍ୟକ୍ରମ ଚାଲିଛି ସେଟା ପାଇଁ ମୁଁ ସହରାଞ୍ଚଳରେ ବାସ କରେ ଆଉ। ନହେଲେ ଆମର ଗ୍ରାମାଞ୍ଚଳ
ଆଜ୍ଞା। ନିଶ୍ଚୟ ନିଶ୍ଚୟ। ଗ୍ରାମାଞ୍ଚଳରେ ରହୁଛନ୍ତି ଯେତେବେଳେ କୃଷକ କୃଷକଙ୍କୁ ସମ୍ମାନ ମଧ୍ୟ ଦଉ ଆପଣ ଏଥିରୁ ମୁଁ ସ୍ପଷ୍ଟ ଜାଣିପାରୁଛି ଗ୍ରାମାଞ୍ଚଳର ଯେକୌଣସି ଲୋକ ଗ୍ରାମାଞ୍ଚଳରେ ବସବାସ କଲେ କୃ କଙ୍କୁ ନିଶ୍ଚୟ ସମ୍ମାନ ପ୍ରଦର୍ଶନ କରୁଥିବ ଆପଣ ମଧ୍ୟ କରୁଥିବେ ଏହା ମୋର ଆଶା ରହିଛି। ହଁ ଭାଇ ନିଶ୍ଚୟ ନିଶ୍ଚୟ ଆଉ ଆମର ତ ଜାଣିଛନ୍ତି ଓଡିଶାର କୃଷି ବ୍ୟବସ୍ଥା ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ତାଙ୍କର ମୁଖ୍ୟ ଜୀବିକା କଲେ କକୃଷି ଆମ ଆମ ରାଜ୍ୟରେ କହିବାକୁ ଗଲେ ପ୍ରମୁଖ ଖାଦ୍ୟ ହଉଚି ଧାନରୁ ଆମେ ଯୋଉ ଚାଉଳ ଆଣିଥାଉ। ବାଣିଜ୍ୟିକ ଫସଲ କହିବାକୁ ଗଲେ ଆମର ଧାନ ହିଁ ରହିଚି ଆମର।
ହୁଁ ଠିକ କହିଲେ।
ଆଜ୍ଞା ଆଜ୍ଞା ଏହା ଏହା ସହିତ ଆମେ କୃଷକଙ୍କୁ ହଁ ଭାଇ କୁହନ୍ତୁ।
ଆମର ଜାଗାରେ ବି ଧାନା ଚାଷ ଅଧିକ ହୁଏ।
ନିଶ୍ଚୟ ନିଶ୍ଚୟ, ଆମେ ଆପଣଙ୍କ ଜାଗାରେ ଧାନ ଚାଷ ଅଧିକ ହୁଏ ଏଇଟା ସତ। କିନ୍ତୁ ଆପଣ ଯେପରି ଭାବରେ କୃଷକ ମାନଙ୍କୁ ସଚେତନ କରଇକି କେବଳ ଧାନ ଚାଷ ହୁଏ ଏହା ସହିତ ମାଣ୍ଡିଆ, ମକା, ଡାଲି ଜାତୀୟ ହଉ ତେଲ ତେଲ ଜାତୀୟ ଖାଦ୍ୟ ହଉ କିମ୍ବା ଆଖୁ ଏବଂ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଚାଷ କରିବାକୁ ଆପଣ କୃଷକ ମାନଙ୍କୁ ସଚେତନ କରାନ୍ତୁ କାହିଁକି ନା ଗୋଟେ ଜମିରେ କେବଳ ଯଦି ଧାନ ଚାଷ କରାଯାଏ ତେବେ ସେଇ ଜମିର ଉର୍ବରତା ମଧ୍ୟ ଧୀରେ ଧୀରେ ନଷ୍ଟ ହେଇ ହେଇଯିବ କାହିଁକି ନା ଗୋଟ ଗୋଟେ ଜାତୀୟ ଖାଦ୍ୟ ପାଇଁ ଗୋଟେ ପ୍ରକାର ଭୂମି ଉପରେ ନିର୍ଭର କରିବା ଉଚିତ ନୁହେଁ ସେଇ ଯଉ ଗୋଟେ ଜମିରେ ଯଦି ଆମେ ବିଭିନ୍ନ ପ୍ରକାର ଚାଷ କରିବା ତ ସେଇଟା ମଧ୍ୟ ଏ ତାର ଉର୍ବରତା ବଜାଇ ରଖିବ ବୁଝିପାରୁଚନ୍ତି ଭାଇ।
ହଁ ଭାଇ ଭାଇ ହଁ ଠିକ ମୁଁଚାରୁଚି ଭାଇ।
ନିଶ୍ଚୟ ନିଶ୍ଚୟ ବହୁତ ଭଲ କଥା ଭାଇ ଆପଣ ମଧ୍ୟ ନିଶ୍ଚୟ ଆପଣଙ୍କର କୃଷକ ବନ୍ଧୁ ମାନଙ୍କୁ ଏବଂ ଆପଣଙ୍କ ସାଥି ସାଙ୍ଗ ମାନଙ୍କୁ ଆପଣ ନିଶ୍ଚୟ ସଚେତନ କରାଇବେ ଯେପରି ଗୋଟିଏ ଜମିରେ ଗୋଟେ ପ୍ରକାର ଚାଷ ନ କରିକି ତାହା ଡାଲି ଜାତୀୟ ହଉ କିମ୍ବା ମକା ଜାତୀୟ ହଉ କିମ୍ବା ଅନ୍ୟ କୌଣସି ପନିପରିବା ଚାଷ ମ ଯେପରି ଭରେ କହିବାକୁ ଗଲେ ଭେଣ୍ଡି ଚାଷ ହଉ କିମ୍ବା ବାଇଗଣ ଚାଷ ହଉ କିମ୍ବା କଣ ଗାଜର ଚାଷ ହଉ ପିଆଜ ଚାଷ ହଉ ଯେଉଁ ପ୍ରକାର ଚାଷ କରିବା ଆବଶ୍ୟକ ନଚେତ୍ ତାହା ଠିକ ଭାବରେ ଗୋଟେ ଉ କୃଷି ଜମିର ଉ ଦୁରତା ରହିବ ନାହିଁ।
ହଁ ଭାଇ।
ଏବେ ଆମେ ଯେପରି ଭାବ ଅ ଆମେ ଯେମିତି ଭାଇ ଗୋଟେ ରହିଯାଉଚେ କୃଷକ ମାନେ କେବଳ ବର୍ଷା ଋତୁ ଉପରେ ଏ ନିର୍ଭର କରି ବଞ୍ଚୁଛନ୍ତି ତ ସେଇଟା କୁ ଭାବରେ କରିବା ସରକାରଙ୍କୁ କି ସହାୟତା ସେମାନଙ୍କୁ ଅନୁରୋଧ କରିବା ତାହା ମଧ୍ୟ ଦେଖିବା ଆବଶ୍ୟକ ଓଡିଶାରେ ତ ଅଧିକାଂଶ‌ ଚାଷ ଜମି ଜାଣିଚନ୍ତି ବର୍ଷା ଜଳ ଉପରେ ନିର୍ଭର କରୁଚି।
ହଁ।
ତେବେ ଏ କ୍ଷତିଗ୍ରସ୍ତ ହଉଚି, ଏ ଚାଷୀ ମାନେ ସମସ୍ତ ପ୍ରକାର ଆତ୍ମହତ୍ୟା ମଧ୍ୟ କରୁଚନ୍ତି ଆପଣ ଜା ଜାଣିଥିବେ‌‌।
ଆଜ୍ଞା ଭାଇ।
ହଁ ସେଇପରି ଭାବରେ ଆମେ କଣ କରିବା ନା ସରକାରଙ୍କୁ କିଛି ପ୍ରକାର ସଚେତନ ମାନେ କଣ କୁହନ୍ତୁ କେନାଲ ର ମାଗିବା ଟ୍ୟୁବଲ ର ସଂରକ୍ଷଣ କରିବା‌। ଏବଂ ଜଳ ସଂରକ୍ଷଣର ଅଭାବ ଯୋଗୁଁ କୃଷି ବ୍ୟବସ୍ଥା ଏବେ ଧୀରେ ଧୀରେ ସମସ୍ୟାର ପରିଣତ ହୋଇଚି। ଟି ତ‌ ସେମାନେ କେବ କେବଳ ଯଦି କହିବା ଆମେ ବର୍ଷା ଜଳ ଉପରେ ନିର୍ଭର କରି ବଞ୍ଚିବା। ତ ତାହା ତ ହୋଇପାରିବନି ଯେ ଆମେ ଏଥିପାଇଁ କଣ କରିବା ନା କେନାଲ ଖୋଳିବା ଜଳର ସଂରକ୍ଷଣ କରିବା, ଜଳର ଅପଯୋଗ କରିବା ନାହିଁ। ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ଭାବରେ ଆସିବ ନାହିଁ ଏବଂ ପ୍ରକୃତିର ସଂରକ୍ଷଣ ଏହି ପ୍ରକାର ଯଦି କରି କରି କରି କହିବାକୁ ଗଲେ ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବା ସହିତ, ଭବିଷ୍ୟତରେ ଆସୁଥିବା ନାଗରିକ ମାନେ ମଧ୍ୟ ତହାର ଆନନ୍ଦ ନେଇପାର
ଠିକ ହେଇଗଲେ ଭାଇ ଭାଇ ଧନ୍ୟବାଦ।
ହ
ଆ ହଁ ଭାଇ।